ହେଲୋ ହେଲୋ ସାଙ୍ଗ।
ହଁ କେମିତି ଅଛୁ?
କେମିତି ଅଛ ସାଙ୍ଗ?
ତୁ
ମୁଁ ଭଲ ଅଛି।
ଆଜ କାଲି ଦେଖୁଛି ସମସ୍ତେ ଅନଲାଇନ୍ ସପିଂ କରୁଛନ୍ତି। ତୁ କେବେ କରିଛୁ କି?
ହଁ ହଁ ମୁଁ କରିଛି ମତେ ତ ଭଲ ଲାଗେ।
ଆଚ୍ଛା ହଁ ଅନେକ ଥର କରି ଅନେକ ଥରେ ତୁ କରିଛୁ ନା କେତେ କରିଛୁ?
ହଁ ପ୍ରାୟ ସେମିତି ଆଉ ସବୁବେଳେ କରେନି କିନ୍ତୁ କରିଲେ ଭଲ ଲାଗେ ଆଉ
ଆଚ୍ଛା ଆଉ ତୋତେ ମାନେ ଅନଲାଇନ୍ ସପିଙ୍ଗ୍ ବେଶୀ ଭଲ ଲାଗେ ନା ଘର ସପିଙ୍ଗ୍ ବେଶୀ ଭଲ ଲାଗେ?
ମତେ ତ ଅନଲାଇନ୍ ସପିଙ୍ଗ ଟା ଭଲ ଲାଗେ ସମୟ ବଞ୍ଚିଯାଏ ଆଉ ଜି ଆସି ପାଖରେ ପହଞ୍ଚିଯାଏ।
ହଁ ସେଇଟା ଠିକ୍ ବଜାରକୁ ଯିବାର ସମୟରେ ବଞ୍ଚିବା ଆଉ ସହିତ ଅନେକ ମାନେ ଅଫର୍ ମଧ୍ୟ ମିଳେ ନା କି?
ସିଏ ବି ଠିକ୍ କଥା।
ଆଉ ଜାଣିଛୁ ନା ଅନଲାଇନ୍ ଜିନିଷ କେବେ କେବେ ଫଟୋ ରେ ଯାହା ଦେଖାଯାଏ ସେଇଟା ମାନେ ରିଅଲ ଜିନିଷ ହୋଇନଥାଏ। ସେମିତିଠୁ ଟିକଏ ଅଲଗା ଆସିଥାଏ।
ହଁ।
ତ ସେଟା କେଭେ ଏମିତି ହେଇଛି ନା?
ହଁ ହଁ କେତେ ଥର ହେଇଛି ତାକୁ ରିଟର୍ନ ବି କରିଦିଏ।
ରିଟର୍ନ ବି ହେଇଯାଏ।
ଆଚ୍ଛା ମୋର ଜାଣିଛୁ ନା ଗୋଟେ ଥର ଜୋତା ଆଣିଥିଲି। ମାନେ ଛୋଟ ସାଇଜି ଆସିଲା ମତେ ଭାରି ହସ ଲାଗିଲା ତାପରେ ଗୋଟେ ଫୁଲ ସେ ଡିଜାଇନ୍ ଗୋଟେ ଦେଖାଇଥିଲା ଅଲଗା ଡିଜାଇନ୍ ଆସିଲା ତ ମୋତେ ବହୁତ୍ ହସିଲେ ଏମିତି ବେକାର ହେଇଗଲା ପୁଣି ତାକୁ ମୁଁ ରିଟର୍ନ ବଗେଇକି ଠିକ୍ ସାଇଜି ଟା ଆଣି ଆଣିଲିି ଆଉ -
ମାର୍କେଟରୁ।
ହୁଁ ନାଇଁ ନାଇଁ ଅନଲାଇନରେ
ହେଲେ ଅନଲାଇନ ରେ ରିଟର୍ନ କଲା ବଳେ କିଛି ଅସୁବିଧା ଇଏ କରିଛ କି?
ଆ ହଁ ରିଟର୍ନ କରିଦେଲି ଭଲ କଥା ହେଉଛି ଅନେକ କମ୍ପାନୀ ରିଟର୍ନ ସୁବିଧା ଦିଅନ୍ତି। ଜାଣିଛ ତ ସେଇଟା ହେଉଛି ଭଲ ସୁବିଧା ଅଛି ତା ଦେହରେ ରିଟର୍ନ କରିବାରେ।
ହୁଁ। ହେଲେ ଥରେ ଥରେ ଠକାମିର ଶିକାର ହେଇଯାଆନ୍ତି।
ହଁ ପରା ଠିକ୍ କଥା କହିଛ।
ଅନଲାଇନରେ ବି ଜିନିଷ ମାନେ ଗୋଟେ ପ୍ରକାର ଦେଖେଇବେ କିନ୍ତୁ ଆସିଲା ବେଳକୁ ଆଉ ଗୋଟେ ପ୍ର ପ୍ରକାର ଆସିବ।
ହଁ ଠିକ୍ କଥା ସେଇଟା ତ ହଁ ପ୍ରୋବ୍ଲେମ୍ ଗୋଟେ ପ୍ରକାର ଦେଖେଇଥାଏ ଆଉ ଆସିଲା ବେଳକୁ ଆଉ ଗୋଟେ ପ୍ରକାର ଆସିଥାଏ। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘର ସମସ୍ତେ ଏଇଠି ଛୁଆ ଖେଳୁଛନ୍ତି। ଆଁ ବୋଉ ଟିଭି ଦେଖୁଛି। ଆଉ ମୁଁ ତ କାମ କରୁଛି ରୋଷେଇ।
ଯାହା ହଉ କଣ ରୋଷେଇ ଜାଣିଛ ତମେ?
ଉୁଁ ମତେ ସବୁ କରି ଆସେ ମାନେ ସାଧା ଆଇଁଷ। ଭାତ ଡ଼ାଲି ସବୁଆସେ।
ଆଚ୍ଛା ଆଉ ମତେ କେବେ କରିକି ଖାଇବାକୁ ଡାକିବ।
ତମେ ତ ଡାକୁନ ଆଉ ଡାକିଲେ ନିଶ୍ଚୟ ଯିବି।
ହଉ ଡାକିବି ଆସ କୋଉଦିନ ଭଲ ବାର ଦେଖିକି ଆସ ତମେ ଆଇଁ ଆଇଁଷ ଖା‌ଅ?
ହଁ ମୁଁ ଅନା ଭେଜ୍ ଖାଏ ନନ୍ଭେଜ୍ ବି ଖାଏ ମୋର କିନ୍ତୁ ନନ୍ଭେଜ୍ ଅଧିକ ପସନ୍ଦ। ହ ହ ହ ଆଉ ତମର?
ମୋର ବି ସେଇ। ହଁ। ହେଲେ ଆଜି ଦିନରେ କଣ ହେଇଥିଲା ତମର।
ଆଜି ଆମର ମାଛ ହେଇଥିଲା ଆଉ ତମର? ହେ ହେ ସେମ ସେମ ହେଇଗଲା ଆଉ। ଆଉ ଗୋଟେ କଥା ଜାଣିଛ ନା ଏବେ ରାତିରେ ଆମର ଅ ବାପା କହୁଥିଲେ ମଟନ ଆଣିବେ ବୋଲି କିନ୍ତୁ ଏତେ ଯାଇ ଆଣିନାହାନ୍ତି ଆଉ କେତେ ତେ ବେଳେ ଆଣିବେ ସାଢ଼େ ଆଠ ହେଲାଣି ବୋଧେ ଆଜି ଆଉ ଆଣିବେନି ଆଉ।
ହଁ।
ଆଉ ଗୋଟେ କଥା ଜାଣିଛ ନା ଅନା ଅନଲାଇନ ଅପେକ୍ଷା ଦୋକ କାନକୁ ଗଲେ ତମେ ଦରମା ବି ତା ସାଙ୍ଗରେ ମୁକାବିଲା କରିପାରିବ କିନ୍ତୁ ଅନଲାଇନ ରେ ଧର ତିନିଶହ କି ଚାରିଶହ ଟଙ୍କା କି ପକେଇଛି ତମେ ସେତିକି ହି ପେମେଣ୍ଟ କରିବ ଆଉ ତାପରେ ନେଇକି ଆଣିବ।
ତା ଦେହ ତ ଅଫର ଥାଏ।
ହଁ ଅଫର ମାନେ ଅଫର ତ ସିଜନ ବେଳେ ଥାଏ ନା କ ସବୁବେଳେ ଥାଏ କି ଧର ଯେମିତି କି ର ରଥଯାତ୍ରା ବେଳେ ଅଫର୍ ଦିଏ ଯେମିତିକି ରଜ ଟାଇମରେ ହଁ ସେମିତି କିଛି ଅଫ ପଢ଼ଥିଲା ବେଳେ ଭଲ ଲାଗେ ଆଉ ନର୍ମାଲ ବେଳେ ଆମେ ସା ଧା ଦିନରେ ଆଣିବ ଯଦି ସେମିତି କିଛି ଅଫର୍ ନଥାଏ। ତମକୁ ଯେତିକି ରେଟ ଆସି ଆଉ ଦୋକାନକୁୁ ଗଲେ ମୁକାବଲା କରିକି ଆଣିବାକୁ ମତେ ଟିକେ ଅଧିକ ତ ଭଲ ଲାଗେ
ହଁ ମତେ ବି ସେଇଟା ଭଲ ଲାଗେ କିନ୍ତୁ। ଏବେ ଯେମିତି ଭିଡ ହଉଛି ବେଶୀ। ଏ ଦୋକାନ ବଜାର। ସେଥିପାଇଁ ଲୋକମାନେ ବେଶୀ ଅନଲାଇନ କି।
ହଁ ଅନଲାଇନ ର ସୁବିଧା ଏୟା କି ଏମାନେ ତମକୁ ଟାଇମ ମାନେ। ଘରେ ବସିକି ଟାଇମ୍ ମାନେ କୁଆଠେ ଯିବାକୁ ପଡ଼େନି ବାହାରକୁ ଯିବାକୁ ପଡ଼େନି। ଘରେ ବସିକି ନିଜ ଟାଇମ୍ ବି ୱେଷ୍ଟ ହୁଏନି ପାଞ୍ଚ ମିନିଟ୍ ମାନେ ଅନଲାଇନ୍ ଦେଖାଇଦେବୁ ସପିଙ୍ଗ କରିଦେବୁ। ସରିଗଲା।
ହଁ।
ଏମତି ଯିବାକୁ ପଡ଼ୁଛି ସେଇଠି ଯାଇକି ମାନେ ସବୁ ଜିନିଷ ଖୋଜିବାକୁ ପଡ଼ୁଛି ଖୋଜିଲା ପରେ। ମାନେ ଅନଲାଇନ ରେ ବି ଗୋଟେ ବହୁ ବହୁତ ଡିଜାଇନ ବାଲା ଜିନିଷ। ଅଫଲାଇନ ରେ କିନ୍ତୁ ଏତେ ଡିଜାଇନ୍ ବାଲା ଜିନିଷ କିଛି ଆସୁନି।
ଅଫଲାଇନ ରେ ହବ କିନ୍ତୁ ଖୋଜିବାକୁ ପଡିବ ତ। ଦୋକାନ ଯ ଆମେ ଯାଇକି କିଣୁଛେ ବହୁତ ଦୋକାନ ବୁଲିଲା ପରେ। ଆମେ କିଛି ପାଇବା । ଫୋଲରେ ଗୋଟାଏ ଜାଗାରେ ଆମେ ସବୁ ପ୍ରକାର ଦେଖିପାରିବା।
ହଁ ସେଇଟା ବି ଠିକ କଥା ଆଉ ତମେ। କଣ ରୋଷେଇ ଆଜି ରାତି ପାଇଁ କରିଛ।
ଦିନରେ ଯେହେତୁ ମାଛ ହେଇଥେଲା ଏବେ ତ ସାଧା ଉପରେ ଅଛି ରୁଟି ସନ୍ତୁଳା।
ଆରେ ବା ସନ୍ତଳା କିନ୍ତୁ ଦେହ ପାଇଁ ବହୁତ ଭଲ।
ହଁ।
ଆଚ୍ଛା ସନ୍ତୁଳା ତମେ କରି ଜାଣିଛ।
ହଁ।
ମୋତେ ପ୍ଲିଜ୍ ଟିକେ ରେସିପି ସେୟାର୍ କରିବ କି।
ହଁ ନିଶ୍ଚୟ।
ତାହେଲେ ମତେ ଟିକେ ରେସିପି ଟା ବତେଇ ଦିଅ।
ସନ୍ତୁଳା ପୁରା ସାଧା ମାନେ ସବୁ ପ୍ରକାରିଆ ତମ ପା ଯେତି ପ୍ରକାରିଆ ପରିବା ଥାଉ ଯେତେ ଅମୃତଭଣ୍ଡା ଆଳୁ କଖାରୁ ଅ ବାଇଗଣ ହଁ ଏତିକି ହେଲେ ବି ହବ କିନ୍ତୁ ତାଠୁ ଅଧିକା ପରିବା ଥିବ ତମେ ପକେଇ ପାରିବ। ତମ କୁ ଯୋଉଟା ପସନ୍ଦ। ସବୁ ସିଝେଇ ଦେଇକି ତାକୁ ଲାଷ୍ଟ କୁ ରସୁଣ ପିଆଜ କଚା ଲକା ଛେଚିକି ଏପ ଟେ ଦବ
ଆ
ସେଇ ମାନେ ଅଳ୍ପ ତେଲ ମସ ମସଲା ତ ତା ଦିହରେ ଦିଆ ହୁଏନି ଅଳ୍ପ ତେଲରେ ବି ସି ଏ ବହୁତ ସ୍ୱାଦ ଲାଗେ।
ହଁ ବୋ ମାନେ ମାମା ସେମିତି କୁହନ୍ତି କିନ୍ତୁ ମୁଁ କେବେ ନିଜେ ବନେଇନି ଇ ସା ମାମା ବନାନ୍ତି କିନ୍ତୁ ବହୁତ ବଢ଼ିଆ ଲାଗେ ମୋତେ ବି ବହୁତ ଭଲ ଲାଗେ ସେଇ ସେଟା ଆଉ ମାମା ବାବା ବି କୁହନ୍ତି କି ଏଇଟା ଦେହ ପାଇଁ ବହୁତ ଭଲ ତ ତମେ ମାନେ ଖାଇଲେ ଯେତେ ମାନେ ଭଲ ଏଇଟା ସେଥିପାଇଁ ଆମର ବି ବହୁତ ମଝିରେ ମଝିରେ ବହୁତ ଥର ହୁଏ ସନ୍ତୁଳା।
ତେଲ ମସଲା ଅପେକ୍ଷା ଆ ସନ୍ତୁଳା ଡାଲି ଡାଲମା। ଆମ ଦେହ ପାଇଁ ଭଲ।
ହଁ ପରା ଠିକ କଥା କହିଛ।
ଆଉ ଦେହ ଫା ସବୁ ଭଲ ଅଛି।
ଆଉ ତୁମର ହଁ ଘରେ ସମସ୍ତଙ୍କର ଭଲ ଅଛି। ଆଉ ତମେ ସନ୍ଧ୍ୟା ବେଳେ କଣ ଖାଇଥିଲ ଆଜି।
ସନ୍ଧ୍ୟା ବେଳେ ତ ଆଜି ଗୋଡ ଗୋଡ ଥିଲା ଯେହେତୁ ଚାହା ଆଉ କରିବ ମେ ପାଗ ହେଲେ ଥଣ୍ଡା ପାଗ ହେଲେ, ମୁଁ ଟିକେ ଚାହା ପିଇ ସନ୍ଧ୍ୟାବେଳେ ନହେଲେ ପିଏନି।
ହଁ ଏବେ ବି ଦୁଇ ତିନି ଦିନ ହେଲାଣି ପାଗ ବହୁତ ବଢିଆ କରିୁଛି ନା ପୁରା ମାନେ କାଉଁଳିଆ ପାଗ କରୁ ଚି ବର୍ଷା ଦଉନି ବର୍ଷା ହଉନି କିନ୍ତୁ ଖରା ହଉନି ଭଲ ପାଗ ଲାଗୁଚି ନା କି ରଜ ପାଗ ଟାଇପ୍‌ର କରୁଛି।
ନା ବର୍ଷା ହେଇଥେଲା ସକାଳେ ହେଇଥେଲା।
ହଁ ଆମ ଏପଟେ ଟୋଟାଲ ବି ହେଇନଥିଲା।
ଯୋଉ ଖରା ବେଳେ ଏ ଯୋଉ ଖରା ହେଲା ଏବେ ଟିକେ ଗୁଳୁ ଗୁଳି ହଉଛି ବେଶୀ ଗରମ
ହଁ ଆଉ ଜାଣିଛ ନା ଟିକେ ଟିକେ ବର୍ଷା ହେଲେ ବହୁତ ଗରମ ହୁଏ ଯଦି ଜୋର ବର୍ଷା ହେଇଯାଏ ତ ଥଣ୍ଡା ଲାଗେ।
ହଁ। ଆମର ସେଡେ ବର୍ଷା ହେଇଛି ନା ଖରା?
ହଁ ଆମର ଆଜି ଜମା ବି ବର୍ଷା ହେଇନି କିନ୍ତୁ ପାଗ ଟିକିଏ ଖରାପ କରିଥିଲା। ମାନେ କାଉଁଳିଆ ପାଗ କରିଥିଲା କିନ୍ତୁ ବର୍ଷା ହେଇନି।
ଆଉ ମାନେ ରୋଷେଇ କରିବାରେ ମାଆଙ୍କ ସାହାଯ୍ୟ କର ନା କରନି?
ହଁ ମତେ ତ କିଛି ବି ଆସେନି ମୁଁ କେବଳ ରୁଟି ମାମା ବେଲି ଦେଲେ ମୁଁ ସେକିଦିଏ ତାଙ୍କ ସାଙ୍ଗରେ ଏଇଟା ଗୋ
ଭଲ ଲାଗେ ରୋଷେଇ କରିବାକୁ।
ଅ ହଁ ଭଲ ଲାଗେ ମତେ ସାଧା ଜିନିଷ କିଛିଟା ଆସିଛି ଆଉ ଭଲସେ ଆସିଛି କଣ କଇ ଲେ ବିରିୟାନୀ ଟା ବହୁତ ଭସେ ଆସିଛି।
ଆଉ ଏମତି ଟିକେ ଟିକେ ହେଲ୍ପ କରିଦିଏ ମାମାଙ୍କ ସାଙ୍ଗରେ ଆଉ।
ହୁଁ।
କାମ କରିଦେଲେ କିନ୍ତୁ ବହୁତ ଭଲ ଲାଗେ। ଯେ,
ହଁ। ତାପରେ ସାହାଯ୍ୟ କରିବା ବି ଭଲ। ତାଙ୍କୁ ଭଲ ଲାଗିବ ତମକୁ ବି ଭଲ ଲାଗିବ। ପାଠ ପଢା ଚାଲ ଜ
ହଁ ପଢ଼ିବା ପାଇଁ ଚାଲିଛି ମୋର।
ଆଛା ତମ ଲକ୍ଷ୍ୟ କଣ ଅଛି?
ହଁ। ଲକ୍ଷ୍ୟ ଥିଲା ମୋତେ ସେମିତି କିଛି ନାହିଁ ମୁଁ କମ୍ପ୍ୟୁଟର ଉପରେ କାମ ଖୋଜୁଛି ଯଦି ମୋତେ ମି ଲିଗଲା ତୋ କଉଠି ରହିଯିବି। ନହଲେ ତ ସି ଟି ଫାର୍ମ ପକେଇଚି ତାର ଏକ୍ଜାମ ଅଛି। ସେଟା ଦେବି ଆଉ।
ବହୁତ ଭଲ ମୁଁ ତ ଆଶୀର୍ବାଦ କରୁଛି ଯେମିତି ତମେ ତମ କାମରେ ସଫଳ ହୁଅ ଭଲ ଚାକିରୀ କର। ହ
ଧନ୍ୟବାଦ। ଆଉ ତୁମର ପଢାପଢି ସାରିଲାଣି?
ହୁଁ ଆଉ ପଢାପଢି ସାରିକି ମୋର ମ୍ୟାରେଜ ବି ହେଇ ସାରିଲାନି।
ଆରେ ଭାଇ ତ ବଢିଆ କଥା। ଆଉ ଆଉ କଣ କୁହ?
ଆମର ଗୋଟେ ମୋର ଗୋଟେ ପୁଅ ଅଛି ଚାରି ବର୍ଷର। ସେ କିନ୍ତୁ ବଉତ ଦୁଷ୍ଟା। ଏବେ ଖେଳୁଥିଲା ଏଇଟା ହାତ ଚାପ ହେଇଗଲା ବସିକି କାନ୍ଦୁଛି।
ଛୋଟ ପିଲା ସେ ଏବେ ଦୁଷ୍ଟରେ ହିଁ ହେବେ।
ଯୋଉ ଜିନିଷ ଟା ମନା କରିବ ସେଇ ଜିନିଷଟା ଲା କେମିତି ସେଇ ଗୋଟାକରେ ହିଁ ଲାଗିବ।
ହ ଛୋଟ ପିଲା ସେମାନେ ନା ସେଥିପାଇଁ
ହୁଁ
ହଉ ତାହେଲେ ମୁଁ ଏବେ ରଖୁଛି ମୁଁ ଆଉ କେତେବେଳେ ପି ହେଇକି
ହଁ ହଉ ହଉ
ଟାଟା